ହ୍ୟାଲୋ।
ହଁ।
ହ୍ୟାଲୋ।
ହଁ ହଁ କଣ କରୁଛ?
ଶୁଭୁଛି?
ହଁ ହଁ କଣ କରୁଛ?
କିଛି ନାହିଁ ଟିକେ ହେ ଶୋଇ ଥିଲି।
ଉଁ ହୁଁ ହୁଁ। ମୁଁ କଣ କରିବି ମୁଁ ବାହାରେ ଠିଆ ହେଇଛି ଟିକେ ଆଉ। ଗରମ ହଉଛି ନା ସେଥିପାଇଁ କି।
ଗରମ ଲାଗ ଘର ଭିତରେ ଗରମ ଲାଗୁଛି କି?
ହଁ ହଁ ଘରେ ଗରମ ହଉଛି ତ ସେଥିପାଇଁ ଆସି ଏଠି ବାହାରେ ଠିଆଇଛି ଆଉ।
ହୁଁ ହୁଁ ମୁଁ ତ ଏବେ ଆସିଲି ଚାଲି ଚାଲି ମାନେ ଚାଲିକି ଆସିଲି। ପୁରା ଟାୟେର୍ଡ଼ ଲାଗୁଚି।
ହୁଁ ହୁଁ ହୁଁ।
ଟିକେ ଶୋଇପଡିଥିଲି।
ହଁ ରୋଷେଇ ରୋଷେ ଇ ସରିଲାଣି ତମେ ଖାଇଲଣି? ହଁ ହଁ ତମେ ଖାଇଲଣି? ଅ ହଁ। କଣ ରୋଷେଇ ଅଛି ତମର? ଉଁ ହୁଁ।
ଇଏ ସେ ପୋଟଳ ଆଳୁ ଚଣା ସବୁ ମିକ୍ସ କରିକିନା ଗୋଟେ ତରକାରୀଟେ
ଆଉ ଗୋଟେ ଟମାଟୋ ଟିକେ ଭଜା କରିବି ବୋଲି ଭାବୁଛି।
ହୁଁ ହୁଁ ଏକ୍ଚୋଲି ଘର ଖାଦ୍ୟଠୁ ବେଟର ଖାଦ୍ୟ ଆଉ କିଛି ବି ନୁହଁ ନା। ମାନେ ମତେ ପୁରା ଶାନ୍ତି ଲାଗେ। ଚୋଲି ମତେ ଆକ୍ଚୋଲି ବୋହୁତ ଶାନ୍ତି ଲାଗେ ଆଉ ତମେ ମାନେ ପୁରା ଖାଇପାରିବ ତମକୁ ଯେତିକି ଇଚ୍ଛା ତମେ ସେତିକିର ଖାଇପାରିବ। ଗୋଟେ ଯୋଉ ବାହାରୁ କିଛି ବି ଗୋଟେ ମାନେ ଭୋଜି ହଉ କି କି ହୋଟେଲ ହଉ ନା ତମେ ନା ଜମା ଖାଇ ପାରିବନି ସେ ଖାଦ୍ୟ ଯାଣିଚ ନା ନାଇଁ। ମାନେ ଏକେରେ ତ ମସଲାମ ଅଧିକ ତାପରେ ସେ କଣ ପକେଇ ଦିଅନ୍ତି କେ ଜାଣି ସେ
ହଁ କଣ ଗୋଟେ ପକଉଚନ୍ତି ଯେ ସେଟା ଗୋଟେ ସ୍ମେଲ ହୋଉଚି ମାନେ କେ ତି ହଁ ମୁହଁ ମାରିଦଉଚି ହଁ। ହୁଁ ଖାଇ ପାରିବନି। ଘରର ଏକା ବେଶୀ ବେଶୀ ଖାଇ ପାରିବ।
ହଁ ସତରେ ଘର ଖାଇବା ଠୁ ବେଟର ଆଉ କିଛି ବି ନୁଁ
କିଛି ନାହିଁ କିନ୍ତୁ ସେଇଟା ବଢିଆ ଟେଷ୍ଟି ଲାଗିବ ବାକିଯେ ଘର ଖାଇବା ସବୁଦିନ ଖାଇ ଖାଇ ଆଉ ମାନେ ବେଳେବେଳେ ବାହାର ଖାଇବା ଖାଇବାକୁ ଇଚ୍ଛା ହୁଏନିକି।
ହଁ ହଁ ହଁ।
ହୁଁ କେବେ କେବେ ଖାଇବା କଥା ବାହାରେ ବି।
ହୁଁ ହୁଁ।
ଆଉ ତମର?
କଣ ଆମର?
ମାନେ ତମର କଣ ଖାଇଲ ଏବେ।
ମୁଁ ଏ ଉ ସେଠି ଆମର ଆଜି କଣ ଘର ପ୍ରତିଷ୍ଠା ନା କଣ ହଉଥିଲା ସେଠୁ ଆଣିଦେଇଥିଲେ ସେ ଖାଇବା ଯାକ। ଭାତ ଡାଲି ତରକାରୀ ଏମିତି କଣ ସବୁ ସେଟା ଖାଇଲି। ବହୁତ କମ ଖାଇଲି ମତେ ଜମା ଭଲ ଲାଗି ଲାନି ଖାଇବା ପାଇଁ ହେଲା ବହୁତ କମ ଖାଇଲେ ଆଉ ହଁ ଦିନ ବେଳା ର ସେଟା।
ଦିନ ବେଳା ମାନେ ନ୍ ଇଏ ଲାଗି ଯାଉଚି ନା ଟେଷ୍ଟ ଟିକେ ଏତେ ରହୁନି। ଗରମ ଗରମ ସିନା ପୁଣି ଖରା ଦିନ ଟା।
ହୁଁ।
ତାହେଲେ ସେ ଯୋଉଁ ଡେକୋରେସନଟା ହେଇଥିଲା ଏ ଯୋଉ ଡେକୋରେସନ ହେଇଥିଲା ସେଇଟା କଣ ଘର ପ୍ରତିଷ୍ଠା ପାଇଁ କିି?
ଘର ପ୍ରତିଷ୍ଠା ବି ହଉଥିଲା ଆହୁରି କଣ ଗୋଟେ ବି ପ୍ରୋଗ୍ରାମ ଚାଲିଥିଲା।
ଅ ହ ମାନେ ସାହି ଭିତରକୁ ଯିବା ପୂର୍ବରୁ ଯେ ହେଇନି କି।
ହଁ ଆ ହଁ ଆସେ।
ହୁଁ ହୁଁ ସେଠି ଏ ସେଠି ପୁଣି ଘର ଦେଇ ଥ
ହଁ ଭିତରେ ଗୋଟେ ହେଇଚି ତମକୁ କେବେ ଗୋଟେ ଦେଖେଇଦେବି ଆଉ।
ହୁଁ ହୁଁ।
ସେପଡଟ ଏତେ ପାଖରେକା ହେଇଚି ହୁଁ। ହୁଁ। ମୁଁ ପା ଯାଇଥିଲି ଗାଁ କୁ। ଆଜି ଆସିଲି ଆମର ଆଜି ତ ଆସିଲି ଛଟା ବେଳେ। ଛଅଟା ବେଳେ ଆସିଲି।
ହୁଁ।
ଆଉ ସେପଟେ ଆମର ସବୁ ମାନେ ଏବେ ଟିକେ କାମ କାମ ଟିକେ ଚାଲିଥିଲା ତ ସେଥି ପାଇଁ ଟିକେ ରହିଗଲି ଆଉ। ମାନେ ଧାନ ଚାଷ ହବନି କି ଏବେ।
ହଁ କିନ୍ତୁ ଏବେ ତ ସେଟା ଷ୍ଟାର୍ଟ ହବ ନା। ମାନେ ଦେଖିବାକୁ ଗଲେ ସେ ରଜ ପରେ ପରେ ଟିକେ ଷ୍ଟାର୍ଟ ହବ ନା।
ହଁ ସେ ଚାରା ତଳି ପକେଇଛନ୍ତି ନା। ତଳି ଆଜି ପକା ହେଲା ଆଉ।
ଯୋଉ ଇଏ କରିବା ପାଇଁ।
ବୁଣା ହଉଛି ନା ଫାଷ୍ଟ ଗୋଟେ ବିଲରେ ଫାଷ୍ଟ ଧାନ ବୁଣା ହୁଏ। ଆଉ ସେଟା ଦଶ ପନ୍ଦର ଦିନ ଭିତରେ। ଏ ମାନେ ଉ ଉଠିଯାଏ ହଁ। ଆଉ ତାପରେ। ହଁ ଉଠିଯିବ ତାପରେ ନେକ୍ସ ସେଟା ଆଉ ଗୋଟେ ଇଏରେ। ଆାନେ। ହଉ ନାଇଁ ସେ ସେ ଆଉ ଗୋଟେ ବିଲରେ ଯାଇକି ରୁଆ ହବ।
ଓହୋ ନାଇଁଁ ନି ସେଟା ଟିକେ ଟାଇମ ଲାଗିବ ଏତେ ଜଲଦି ହବନି। କାଇଁ ନା ସେ।
ଲେଟ୍ ହବନା ହଉ ହଉ।
ସେଲ୍ ଷ୍ଟା ଡେ ଜୁ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ଜାନୁଆରୀ ହଁ। ସାତ ଛଅ ସାତ ମାସ ତ ଲଗି ଯାଉଛି ଦେଖ ଧାନ କାଟିଲା ବେଳକୁ ହେଇଯାଉଛି। ଓ ନଭେମ୍ବର ଡିସେମ୍ବର ହଁ। ହଁ ଦେଖ ଜୁନ ଆମେ ଆକୁ ଜୁନ୍ ହିଁ ଧରିବା ନା କାହିଁ ନା ଜୁନ ରୁ ହିଁ। ତ ସେ ଯୋଉ ତଳି ଟା ବୁଣା ହଉଛି ତାପରେ ତାକୁ କଟା ହଉ ଚି ନଭେମ୍ବର ନଭେମ୍ବର ଲାଷ୍ଟ ସୁଧା ସରି ଯାଇଥିବଣି ନା ନାଇଁ।
ହଁ କିନ୍ତୁ ତାର ସେ ଯୋଉ ସେ ଯୋଉ ତଳି ନେଇକି ଯୋଉ ଲଗଉଛନ୍ତି ବିଲରେ ମାନେ। କାଦୁଅ କରିକି ଯୋଉ ଲଗଉ ନାହାନ୍ତି ସେଇଟା ପ୍ରପର ମାନେ ପୁର ବର୍ଷା। ଟାଇମ ରେ ହିଁ ଲଗା ହବ ଯଉ ଟାଇମ ରେ ପୁରା ମାନେ ଲଗାତାର ଯୋଉ ଥାଉଛି ଟିକେ ବର୍ଷା ଟିକେ। ଉଁ ପାଣି ଟିକେ ଦରକାର ନା।
ଏଟା ବହୁତ ମାନେ ମାନେ ଟିକେ କଷ୍ଟ ଜାଣିଛ ନା ନାଇଁ। ବ ନା ନା ଆର ବହୁତ ପ୍ରସେସ ଦେଖୁଛ ନା ନାଇଁ। ଫାଷ୍ଟ ଇଏ କରିବ ତାପରେ ପୁଣି ଯାଇକିନା ଲଗେଇବ ନା ନାଇଁ। ବହୁତ ତାର ପ୍ରସେସ୍ ବହୁତ ହୁଁ।
ତ ଆହୁରି ଏଠି ଦରକାର ମାନେ ଲୋକ ବି ଦରକାର।
ହଁ ହଁ ସେଇୟା ସେଇୟା।
ସେପଟେ ଟିକେ ମିଳି ଯାଉଥିବେ ନାଇଁ କି।
ହୁଁ ଗାଁ ରେ ଟିକେ ନା ନା ଗାଁ ରେ ମିଳୁଛନ୍ତି ଏପଟେ ଆମର। ଆଙ କଣ କି ଏବେ। ଏ ଲୋକ ଲଗେଇକି କରୁନାହାନ୍ତି ହେଲା ଆମ ସାହିରେ କଣ କି ସବୁ ମିଶିକି ଅଛନ୍ତି ନା ନାଇଁ ମା ମାନେ ସମସ୍ତେ। ତ ତାଙ୍କେ ଆନେ କଣ କର
ହୁଁ।
କିଲୋ ଟା ଲଗା ହେଲା ହେଲା।
ହଁ।
ସମସ୍ତେ ସବୁ ଘରୁ ଆସିବେ ମାନେ ଯେତେଟା ଯେତେ ଜଣ ଦରକାର ଚାରି ପାଞ୍ଚ ଜଣ ଦର ତ ଚାରି ପାଞ୍ଚ ଜଣ ଡକା ହବ ହେଲା ନେକ୍ସେଟ ତା ପର ଦିନ କାହାର ଗୋଟେ ଥିବ। ସମସ୍ତେ ଆଙ୍କେ ଆନେ ସମସ୍ତେ ଯାଇକି ରୁଦେ ଏନ୍ତି କରୁଛନ୍ତି ହେଲା ମାନେ ପଇସା ଲାଗୁନି କିଛି ନାଇଁ। ହେଲା ଆରାମସେ ମାନେ ସମସ୍ତେ କପରେଟ କରିକି ମିଳିମିଶିକି ସବୁ କରୁଛନ୍ତି ଏତେ କିଛି ଲାଗୁନି ଆଉ ଏପଟେ ଆମର ହଁ ହଁ ହୁଁ ଭଲ ଆଉ ଆମର ଏ ମାନେ ବେଶୀ କଁ କଇଲ ବେଶୀ ଜମି ନାହିଁ ନା। ବୋହୁତ କମ୍ ଅ
ହଁ ଜମି ନାହିଁ ମାନେ ଟିକେ ହଁ ପାହାଡ଼ିଆ ଟିକେ ଟିକେ ସମତଳ ନାହିଁ ତ।
ହଁ ପାହାଡ଼ିଆ ଅଞ୍ଚଳରେ ବଲି ମାନେ ବୋହୁତ କମ ଜମି ଅଛି ଆଉ ସାଙ୍ଗେ ସାଙ୍ଗେ ସରି ଯାଉଛି ହଁ ମାନେ ଜଣଙ୍କର ତ ହଁ ଜଣଙ୍କର ସେଇ ଚାରି ପାଁଶଟା ବିଲ ଥିବ ବେଶୀ ନାଇ ଚାରି ପାଞ୍ଚ ଚାରି ପାଁଶ୍
କହ ହ ଚାଉଳ ଯାକ କିଣିବାକୁ ପଡୁଥିବ, ନାଇଁ? ମାନେ କମ୍ କମ୍ ଯେହେତୁ ହଉଚି।
ସେ ଯୋଉ ମିଳୁନି କି ଯୋଉ
ହଁ ହଁ ହଁ ପଞ୍ଚାୟତ।
ପଞ୍ଚାୟତରେ ମିଳୁଚି ସେ ସେଟା ଖାଉଚନ୍ତି। ଆଉ ଏପଟୁ ଧାନ ଚାଷ ହଉଚି ଏନ୍ତି ଆଉ।
ହଁ ହଁ ଆମର ସେପଟେ ବି ସେମିତି ଯେ ଆମର ଟିକେ ଅଧିକ ମାନେ ସମତଳ ଜାଗା କି ନାଇଁ ତ ପ୍ରାୟ ଦେଖିବ ମାନେ ଧାନ ଚାଷ ମାନେ ବହୁତ୍। ମ ଧାନ ଚାଷ ବି ଆଉ ସେ ଡାଲି ଜାତୀୟ ଚାଷ ବି ହୋଉଚି।
ହଁ ହଁ ହଁ।
ଏ ଏମତି ବର୍ଷା ଦିନେ ମେନ୍ ମାନେ ସେ ଧାନ ଚାଷ ତାପରେ ସେ ଚିନାବାଦାମ ହେଲା ମୁଗ
ହଁ ହଁ ହଁ ହଁ ହଁ ଆମର ବି ସେପଟେ ଏବେ ଏଥର ବାଦାମ ଲଗେଇଛନ୍ତି ଯେ ଆମର ତ ଲଗା ହେଇନି ବାଦାମ ଆଉ କାହିଁକି ନାଁ ହୁଁ କଁ କହିଲ ଏପଟେ ମାନେ କଣ ଗୋଟେ ଏନ୍ତି ପ୍ରବ୍ଲେମ୍ ହେଲା ଯେ ଲଗା ହେଇନି ଆଉ ହଁ କଁ ଅଟେ
ଅହ।
ପ୍ରବ୍ଲେମ ହେଲା ଯେ ଲଗା ହେଇନେଇ। ପାଣି ପ୍ରୋବ୍ଲେମ ତ ହଁ ଟିକେ ଟିକେ ପ୍ରା ପାଣି ଅବଶ୍ୟ ପ୍ରୋବ୍ଲେମ ଚାଲିଚି ଆନେ କାହିଁକି କହିଲେ ଏବେ ବର୍ଷା ଏତେ ହୋଉନି ନା ଏଥର ଏଇଟା ଏତେ ବର୍ଷା ନାହିଁ।
ହଁ ଆଉ ଏଥର ଦେଖ ଏବେ ଏବେଠୁ ବର୍ଷା ଷ୍ଟାର୍ଟ ହେଇଯାଇଚି ପରେ ସେ ବର୍ ଷା ଦିନ ଓଳୁକୁ ବି ଏନ୍ତି ଇରେଗୁଲାର୍ ହେଇ ପାରେ ଏନ୍ତି କହିହବନି ଯେ ମାନେ ସଠିକ୍ ହିସାବରେ ବର୍ଷା ହବ ବୋଲି ବି କହିହବନି। ସେ
ହେଲା।
କି ଗ୍ୟାରେଣ୍ଟି ନାହିଁ ସେ ଖରା ବି କରିଦବ କିଛି ଠିକ୍ ନାହିଁ।
ହଁ ପା ଏ
ହୁଁ ‌
ଏବେ ତ ଠିକ୍ ଠାକ୍ ଚାଲିଚି।
ତାହଲେ
ହୁଁ ତାପରେ ଫୁଣି ଏପଟେ ଆମ୍ବ ହେଲାଣି ହେଲା। ଏବେ ଆମ୍ବ ହେ ବ ହଁ ଆଣିଚି ଯେ ମୁଁ ବି ତ କାଟି ଦେଇଥିଲି କେହି ଖାଇଲେନି। ଆ ଖଟା ହୋଉଚି ବୋଲି କହୁଚନ୍ତି ତ।
ଅଁ ହଁ କମ୍ କମ୍ ହାଅ ନହେଲେ ତାର ଯୋଉ ରସଟା କାଢ଼ିକି ସେଇଠି ଟିକେ ଚିନି ଫିନି ଟିକେ ପକେଇକିନା। ମାନେ ଜୁସ୍ ଟାଇପ୍ର କରିକିନା ପିଇଦିଅ ଆମେ ତ ସେମିତି କରିଛୁ ମାନେ ଯେଉଁଟା ଟିକେ ଖଟା ଥିବ ଏମିତି ଖାଇହେବନି
ହୁଁ
ସେମିତି ଖାଅ ଚିନି ପକେଇକିନା ବଢ଼ିଆ ଲାଗୁଛି ମାନେ ଜୁସ୍ ଟାଇପ୍ର କରିକି ପିଇବ ଆଉ।
ହୁଁ ମତେ ତ ମତେ ସେ ଆମ୍ବଟା ଯାଉନି ଆଉ କାହିଁଣ ମୁଁ ଡାଇଜେଷ୍ଟ କରିପାରୁନି ତାକୁ ପେଟ ମୋର ଖରାପ ହେଇଯାଉଛି ଖାଇଲେ
ଓହୋ ତମେ ବେଶୀ ଖାଅନି ତମେ ଗୋଟେ ଏକା ଖାଅ
ହୁଁ
ମାନେ ଖାଅ ଭିଟାମିନ୍ ବି ମିଳିବ ନା ଟିକେ ପରେ ତ ଅଲଗା ସିଜନ ହେଲେ ମିଳିବନି ବି।
ମିଳିବନି ନା ହଁ
ହଁ ଏବେ ଏକା ଏବେ ଆହୁରି ଗୋଟେ କି ଦେଢ ମାସ ଖଣ୍ଡେ ହିଁ ମିଳିବ। ତାପରେ ତ ଆଉ ଅତା ପତା ନାହିଁ
ହୁଁ ତମର ସବୁଠୁ କେମିତି ମାନେ ଧାନ ଚାଷ ଟା କେତି ଟ୍ରାକ୍ଟରରେ ହଳ କରାଯାଏ କି ନା ଏନ୍ତି
ହଁ ହଁ ଦିଟା ଯାକ ହଁ ଦିଟା ଯାକ କରାହଉଛି।
ହଁ ଏବେ ତ ଆଉ ସେ ପାୱାର ଟେଲର ନା କଣ କହୁଛନ୍ତି ସେଟା ବାହାରିଲାଣି।
ହଁ ପାୱାର ଟିଲର ତାପରେ ଟ୍ରାକ୍ଟରରେ ଯୋଉ ଲାଗିଥାଉଛି ଯେ ହଳ କରିବା ପାଇଁ ଜମିଟା ହଁ ସେ ହଁ ଅଛି ମେସିନ୍ ଯାକ ବି ୟୁଜ କରୁଛନ୍ତି ହଳ ବି ୟୁଜ୍ କରଛନ୍ତି ଆଉ ମାନେ ଜମିକୁ ଦେଖି ଦେଖିକି ଆଉ ମାନେ ବହୁତ ବଡ ବଡ ଜମି ହେଇଥିବ ମାନେ ସେଠି ହଳ କରିବାକୁ ବହୁତ ସମୟ ଲାଗିଯିବ ନା ସେଇଠି ଟ୍ରାକ୍ଟର ୟୁଜ୍ କରିଦଉଛନ୍ତି କିନ୍ତୁ ପ୍ରାୟ ଦେଖିବାକୁ ଗଲେ ପ୍ରାୟ ଦେଖିବାକୁ ଗଲେ ଯେହେତୁ ଟ୍ରାକ୍ଟର ମାନେ ମେସିନ ଯାକ ଲଗେଇ ଜଲଦି ଜଲଦି ହେଇଯିବ ନା କାମ ତ ଲୋକମାନେ ଦେଖ ଲୋକମାନେ ସେ ହଳ ବି ମଳିବାଟା ମୁସ୍ କିଲ୍ ଏବେ ଗାଁ ଯାକରେ ହେଲା ତ ସେମାନେ ପଇସା ଦେଇକି ସେଠିଆ କରିଦଉଛନ୍ତି ହଁ ଯାହାର ଯଦି ନଥିବ ହଳ ହଳି ଟିକେ ଅସୁବିଧା।
ହୁଁ ହେଲେ କେତେ ପେମେଣ୍ଟ କେତେ ନଉଛନ୍ତି ଗୋଟେ ଗୋଟେ ଘଣ୍ଟା?
ଗୋଟେ ଘଣ୍ଟା ମୁଁ ଜାଣିବାରେ ଗୋଟେ ଘଣ୍ଟା କ ନିଆଁ ହଉଛି ହଜାରେ ହଜାରେ ନହେଲେ ବାରଶହ ତ ମାନେ ଯୋଉ ଜୋତିବା ପାଇଁ ଯୋଉ ଭୁଇଁଟା ହଁ ହଜାରେ ବାରଶହ ନଉଛନ୍ତି ହଁ ମାନେ ସେ ଜମିଟା ଯେ ଯେ ତିକ ହଁ ଜମିଟା ଯେତିକି ବଡ଼ ହୋଇଇଥାଉ ସେଠେ ଧନ୍ୟ ସେଟା ଦୁଇ ଘଣ୍ଟା ଲାଗିଲା କି ତିନି ଘଣ୍ଟା ଲାଗିଲା ସେ ଜମିଟା କମ୍ପ୍ଲିଟ ହବା ପାଇଁ ସେଇ ଅନୁସାରେ ପଇସା ଆଉ
ହୁଁ ହୁଁ ହଉ ହଉ ଠିକ ଅଛି।
ହଁ ହଁ ହଉ ଠିକ ଅଛି ତାହେଲେ ହଁ ହଁ